କୋଉଠି ଏବେ ଆପଣ ହେଲେଣି, କୋଉ ସ୍ତା ମା ରେ ଅଛନ୍ତି? ଢେଙ୍କାଳ ଅ ଆମର ଯୋଉ ଢେଙ୍କାନାଳ ବଃ ବରା ପାଇଁ ପସିଦ୍ଧ। ଅଁ ହ।
ତମେ କଁ କରୁଚ଼?
ମୁଁ ଏଇ ଭ୍ରାତାଶ୍ରୀ ତମର ମାଛ ଯୋଡ଼ିଏ ଆଣିଥିଲେ। ତା ପାଇଁକା ସବୁ ବାଟଣ ସଜାଡିକି, ବାଟିକି, ଆଳୁ କାଟିକି ଚୁଲି କତିରେ ଦେଇ ଆସିଚି, ସାନ ବୋଉ ଛଟି ଭାଜୁଚନି ଆଉ ରାନ୍ଧିବେ, ସାନ ବୋଉ ଟିକେ ଭଲ ସୁସ୍ୱାଦୁ ଖାଦ୍ୟ ରନ୍ଧନ କରନ୍ତି ତ। ତାଙ୍କ ହାତରେ ଟିକ୍ ମାଛ ତକାରୀ ଟା ଭଲ ହୁଏ ସେଥିପାଇଁ ସାନ ବୋଉ ରାନ୍ଧିବେ। ଆଉ ତମେ ଆଉ କଁ ଖାଇଲଣି ନା ନାଇଁ? ଅଁହଁ। ଖାଇବା ତେବେଳେ? ଭୟସ୍ ଟା ତ ଆବାଜ୍ ଟା କଥା ଭଲ କି ଆସୁନି ଆପଣଙ୍କର। କଟୁ ଆଉ ଯୋଉ କାଲି ଯୋଉ ଗୁପଚୁପଟି କରିକି ଥୋଇଥିଲେ ଆଉ ସେଇ ଗୁପ୍ ଚୁପ୍ ଟି ମୁଁ ଖାଇ ଚି ଏଇନା ଆଉ ମୁଁ ଆଉ ସାନ ବୋଉ, ଆ ଆଉ ଆମର ଯିଏ ଗର୍ଭବତୀ ଅଛନ୍ତି, ଆଉ ଖାଇଚୁ ସେ ଗୁପ୍ ଚୁପ୍ ଟିକୁ। କାଲି ଯୋଉ ମଣ୍ଡା ସବୁ ହେଇଥିଲା, ଆଉ ବଳିଥିଲା ବାସି ପି ଠା ତାକୁ ବି ଖାଇଚୁ ଆଉ। ଖାଇଚୁ ଏଇନାଗେ ଭାତ ମାଛ ତକାରୀ ଖିଆ ହବ ଆଉଁ।
ଆଉ ଢେଙ୍କାନା ଢେଙ୍କାନାଳରେ ଯଦି ଅଛନ୍ତି ବରା ଯୋଡିଏ ଖାଇଦଉ ନାଆନ୍ତି ଢେଙ୍କାନାଳ ର ବରା ପ୍ରସିଦ।
ଏଇ ଯାନଟି ଆଉ କୋଉଟି ରହିବ ନା
ଓହୋ ଏମିତି କଥା। ଆଉ ବାଟରେ ତ ଗଲାବେଳେ ବଢିଆ ସବୁ ଉପଭୋଗ୍ କରୁଥିବେ ପ୍ରାକୃତିକ ଦୃଶ୍ୟ ଆଉ ଗଛ, ଝରଣା। ପାହାଡ଼।
ଚାନ
ଆଉ ଅଁ? ସନ୍ଧ୍ୟା ଟାଇମ୍ ହେଲେ ଆପଣଙ୍କୁ ଆମେ ମନ ପକାଇବୁ କାରଣ ଆପଣ ଟିକେ ସନ୍ଧ୍ୟା ବ ତୀ ଘରେ ଦିଅନ୍ତି।
ହୁଁ
ଆଉ ସନ୍ଧ୍ୟାବତୀ ବେଳେ ଆପଣଙ୍କ କଥା ମନ ପଡିବ। ଆଉ ଗୋଟେ ଭଲ ମନ୍ଦ ରା ନ୍ଧିଲା ବେଳେ ରନ୍ଧନ ଗଲା ବେଳେ ମନ ପଡିବ ଟିକେ ରାନ୍ଧି ଦଉଥୁଲ। ଆଉ କଁ କରିଆ? ଆ ଆଉ ଆପଣ ରୁମ୍ କୁୁ ପହଞ୍ଚି ହେଲା ଟିକେ ବିଶ୍ରାମ ନେଇ ନିଶ୍ଚିନ୍ତ କଥା ହବାକୁ ଚେଷ୍ଟା କରିବେ ମୋ ସହିତ ଦଶ ମିଣ୍ଟି ଲେଖାଏ।
ବୁଝିପାରିଲେ କି? ବୁଝିପାରିଲେ? ଗୋଟିଏ ଘଣ୍ଟା କୁ ଗୋଟିଏ ଘଣ୍ଟା କୁ ମୋ ସହିତ ଦଶ୍ ଶ ମିନିଟି କଥା ଏବାକୁ ଚେଷ୍ଟା କରିବେ।
ହଁ ଠିକ୍ ଅଛି।
ବହୁ ଚେଷ୍ଟା କରିବି ଦିନକୁ ଯେମିତି ମାନେ ଦଶ ଦଶ ମିନିଟ ଟିକେ ଫ୍ରି ହେଇକି ମୋ କତିକି କଥା ହେଇକି କହିବେ ଆମେ ଟିକେ କଥା ହେବା ଦଶ ମିନିଟ୍ ଲେଖା
ହ
ହୁଁ ହଉ ସେଇଠି ବୋଧେ ଭଲ ବାର୍ତ୍ତା ବାର୍ତ୍ତା ଗୁଡାକ ଭଲ କ୍ଲିୟର ଆସୁନାହିଁ ଘରେ ସମସ୍ତେ ବୋଉ ବୋଉ ସକାଳୁ ପଳେଇଛନ୍ତି ତାଙ୍କ କାମରେ ସେ ଯୋଉ ଆଶା ଚାକିରିଟି କରିଛନ୍ତି ଏ ପଳେଇଛନ୍ତି ରୋଗୀ ମାନଙ୍କ ପାଖକୁ ଆଉ ବାପା
ହଁ
ରି କିଏ ଏ
କ ସେଠିକ ଆ କ
ତମ ପାଖରେ ଜଣେ ବ୍ୟକ୍ତି କିଏ କଥା ହଉଛନ୍ତି କି
ହଁ ହଁ
ତାହେଲେ ସେ ହଁ ସେଇଆ ଆଉ ପୁରା ତାଙ୍କ ଆବାଜ ଟା ମତେ କ୍ଲିୟର ଆସୁଚ କିନ୍ତୁ ତମ ଆବାସ କ୍ଲିୟର ଆସୁନି ମାନେ ପୁରା ଭଲ ଆସୁନାହିଁ
ସ ପା
ହୁଁ
ହ ହଲଲ ଶଣ ଭଜି
ହଁ ଶୁଣୁଚି ନା କଥା ଭିତରେ ଝିଅର ଯୋଉ ଶିକ୍ଷୟତ୍ରୀ ଗୁରୁ ମା ସିଏ କଲ୍ କରିଦଉଛନ୍ତି। ମୁଁ ତାଙ୍କର କାଟି ଦେଇଛି ଫୋନ୍।
ସେଛ
ହ
ଆଛ ଆମ
ଘ କଥା କହ ଆଉ ଘରେ
ହ ହବ ନା ନାଇଁ
ଟା ଏଇନା ବସିଥିଲେ ତମକୁ ଛାଡିକି ଆସିକି ପୁଣି କୁଡେ ଯାଇଥିଲେ। ଛୁଆ ପାଛେ ଯାଇନାହାନ୍ତି ଘରେ ଅଛଇ କାମ ଆଉ ଜଙ୍ଗଲ ଯାଉଚୁ।
ଏକେ ଏ ଏବେ ମୁଁ ଗୋଟେ ଏବେ ଏଇଠି ଜଙ୍ଗଲ ରାସ୍ତା ଦେଇକି ଯାଉଛିୁ ଯୋଉଠି ପାହାଡ ଦେଖାଯାଉଛି ଦୂରରୁ।
ଅଁହୋ।
ଶୁଣୁଛନ୍ତିୁ ନା ନାଇଁ?
ହଁ ଏଇଥରକ ଆପଣଙ୍କ କଥାଟି ବହୁତ ସୁନ୍ଦର ଆସିଲା।
ମୁଁ କହିଲି ଆମେ ଏବେ ଜଙ୍ଗଲ ରାସ୍ତା ଦେଇକି ଯାଉଛୁ। ମୁଁ ଦୂରରୁ ପାହାଡ ଦେଖାଯାଉଛି। କୁହତିନି ଦୁର ପାହାଡ଼ ସୁନ୍ଦର?
ହଁ ଆରେ ପା ଏତେ ସୌନ୍ଦର୍ଯ୍ୟମୟୀ ଦୃଶ୍ୟ ଆପଣ ଉପଭୋଗ କରୁଛନ୍ତି।
ହଁ।
ମୋତେ ଜଳନ ହଉଛି ଇର୍ଷାର ମୋର ଜଳଲାଣି। ଆପଣଙ୍କ କଥା ବାର୍ତ୍ତା
ଆସ ଆସ କେବେ ବୁଲିକି ଯିବ।
ସେ ଭାଗ୍ୟଟି ମୋର ନାହିଁ ମୁଁ ଯଦି ଯାନ ବାହ ଆମେ ଯଦିଅଧା ରାସ୍ତାରେ ବାନ୍ତି କରି ମୁଣ୍ଡ ବୁଲେଇ ମୋର ମୁଁ ମୃତ୍ୟୁ ବରଣ କରିଛି।
ମୁଁ ଭାବୁଛି ମୁଁ ସାଇଁ ଇଥିଲେ ଭଲ ହେଇଥାନ୍ତା ମୁଁ ଗୋଟେ ବୈଜ୍ଞାନିକ ମୁଁ ତମ ପାଇଁ ଗୋଟେ ଉଡ଼ନ୍ତା ଯାନ ତିଆରି କରିଥାନ୍ତି ଯୋଉଟା ଖୋଲା ପବନରେ ତମେ ଉଡିିଥାନ୍ତ।
ହୁଁ ଧନ୍ୟବାଦ ଧନ୍ୟବାଦ ମୁଁ ଏତିକି କହିଥିବାରୁ ଧନ୍ୟବାଦ। ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ।
ଏମିତି ରାବଣର ବିମାନ ନୁହେଁ ସେଇଥିର ବସିକି ବୁଲା
ହଁ ହଁ। ଓହୋ ମୋର ସେନ୍ତି ଗୋଟେ ରୁଡନ୍ତା ରଥ କରି ଦଉନାହାନ୍ତି ଚକା ଚାରିଟା ଲଗେଇକି ଆଉ ବାଣୀ ଗୁଡା ବାନ୍ଧି ଆଉ ଆକାଶକୁ ଯେମିତି ଗୁଡି ଗୁଡେ ସେମିତି ଟିକେ ଛାଡି ଦଉନାହାନ୍ତି। ମୁଁ ତ ଯେତିକି ଓଜନ ମୁଁ ବଧେ ପଡିଯିବି ସେ ରଥଟି କଳି ପଡିବ ତଳେ। ଓଜନ ପ୍ରାୟ ବୋଧେ ସତୁରୀ କି କିଲୋଗ୍ରାମ।
ଆପଣଙ୍କ କଥା ଶୁଣିକି ମୁଁ ହସି ହସି ଏଠି ବେଦମ୍ ହେଇଗଲିଣି।
ନାଇଁ ନାଇଁ ମୁଁ ସତ କଥା ସେଇ ଉଡନ୍ତା ରଥରେ ମୁଁ ଉଡି ଉଡିକା ଯିବି ସବୁଆଡେ।
ଠିକ୍ ଅଛି ପୁଣି ଥରେ ରାବଣଙ୍କୁ ଜନ୍ମ ନବାକୁ ପଡିବ ସିଏ ଯାଇଁକି ତିଆରି କରିବ।
ତାମାନେ ରାବଣ ସେଇଟା ନିଜେ ତିଆରି କରିଥିଲେ?
ନାଇଁ ନାଇଁ ସେଟା ରାବଣ କରିନଥିଲେ ସେଇଟା ଥିଲା କଣ କୁବେର ଦେବଙ୍କର।
ଓହୋ।
କୁବେର କୁବେର ଦେବ ତାଙ୍କର ସତଲି ମା ର ଛୁଆ ଥିଲା ନା ତା ଠାରୁ ସେ ସବୁ ଛଡେଇ ନେଇଥିଲା ସେ ଏ ରା ଯୋଉ କଣ ଲଙ୍କ କାପୁରୀ ବି ରାବଣର ନୁହେଁ ସେଇଟା କୁବେରର କିନ୍ତୁ ଇଏ ଛଡେଇ ନେଇଥିଲେ।
ଆଉ ହୋ ତାମାନେ ରାବଣ ଏତେ ଅନ୍ୟାୟ କରିଛନ୍ତି ଆଉ ମୁଁ ଭାବେ ରା ବଣ ବହୁତ ଭଲ ଲୋକ ବହୁତ ଭଲ ଲୋକ ରାବଣ ମୁଁ ଏଇଆ ଭାବେ। ବୋଧେ ରା ରାବଣ ବୋଧେ ମୁଁ ଭାବେ ହଁ।
ରାବଣ। ଜ୍ଞାନୀ ଥିଲେ କିନ୍ତୁ ମାନେ ତାଙ୍କ ବାପା ଯିଏ ସେ ଜଣେ ଋଷି ଥିଲେ।
ଓହୋ।
ତେଣୁ ସିଏ ଫାଷ୍ଟ ଜଣେ ବାହା ହେଇଥିଲେ ଯାହାକୁ ମାନେ ଭଲ ଋଷି କନ୍ୟାକୁ ବାହାହେଇଥିଲେ ତାପରେ ଆଉ ଜଣେ ଯେତେବେଳେ ତପସ୍ୟା କରୁଥିଲେ ଜଙ୍ଗଲରେ। ସେତେବେଳେ ଗୋଟେ ଅଶୁରୁଣୀକୁ ବାହାହେଇଥିଲେ। ତ ଏଇ ଯୋଉ ଅସୁର ର ଜନ୍ମ ହେଲା ରାବଣ ଆଉ ଆମର କଣ ସୁପନଖା ଆଉ ଯେତେ ତମ ତାଙ୍କର ଭାଇ ଭଉଣୀ ସବୁ ଏଇ ଯୋଉ ବିଭୀଷଣ ସେମାନେ ସବୁ ସେ ମାନେ ରାକ୍ଷସ ଟା ଆଉ ଯେ ଋଷି କନ୍ୟା ଥିଲେ ତାଙ୍କର ହଉଛନ୍ତି କୁବେର ଆଉ କଣ ସବୁ ରହିଲେ ସେମାନେ ଜମା ହରିକା ନା କଣ? ସନି ହେରିକା ସେମାନେ ସବୁ ରହିଲେ ସେଠୁ ସିଏ ସବୁ ହ ଯେହେତୁ ଅୟଶରେ ଚଳୁଥିଲେ ରାବଣ ଦେଖିକି ସହିପ ସେଥିପାଇଁକା ସିଏ ଶକ୍ତିଶାଳୀ ହବା ପାଇଁକା ହଁ ଶିବଙ୍କୁ ପୂଜା କରୁଥିଲେ ବ୍ରହ୍ମାଙ୍କୁ ପୂଜା କରୁଥିଲେ। ସେଟୁ ଶକ୍ତିଶାଳୀ ହେଇଗଲେ ସେମିତି ଶିବଙ୍କୁ ଯୋଉ ରାବଣ ଯାଇଁକି ୟାଙ୍କୁ ହରେଇଦେଲେ ତାପରେ ତାଙ୍କର ସବୁ ଜିନିଷକୁ ସେ ନେଇଗଲେ।
ଓହୋ ହଁ। ଆଉ ଆପଣ ଆମର ଏଥରକ ରଜ ମହୋତ୍ସବରେ ଗୋଟେ ପୁରସ୍କାର ପାଇଛନ୍ତି କି?
ହଁ ହଁ।
ଓହୋ ମୁଁ ଆପଣଙ୍କ ଖଟ ଉପରେ ଶୋଇ ଶୟନ କରି ବାର୍ତାଳାପ କଲା ବେଳେ ମୋ ଆଖିଟି ତାଜା ଉପରେ ପଡିଗଲା। ବହୁତ ସୁନ୍ଦର ହେଇଛି ଆପଣଙ୍କ ପୁରସ୍କାର । ବାପୁନ ର ଯେତିକି ପୁରସ୍କାର ଠାରୁ ଆପଣଙ୍କ ପୁରସ୍କାରଟି ଚମତ୍କାର ପୁରସ୍କାର ଲୋଭନୀୟ ଆକର୍ଷଣୀୟ। ସୌନ୍ଦର୍ଯ୍ୟମୟ ପୁରସ୍କାରଟି ହୋଇଛି।
ଆପଣ ଏ ସାହିତ୍ୟ ବାଡା କଉଠି?
କଁ କରିବି? ହେଇଗଲାଣି ଆଉ
ସାହିତ୍ୟ ୱାର୍ଡ କୋଉଠୁ ଶିଖିଲେ?
ଆମେ ଆପଣଙ୍କ ଠାରୁ ଟିକେ ଟିକେ ଜ୍ଞାନ ନଉଛୁ ପରା।
ନାଇଁ ନାଇଁ ଇଏ ପୂର୍ବଜ୍ଞାନ ଇଏ ବର୍ତମାନର ନୁଁ।
ହୋ ଏମିତି ଆଉ ଟିକେ ଟିକେ ଆଉ ଟିଭି। ଏ ଟେଲିଭିଜନ ଫୁ ଆଜ୍ଞା। ହଉ ଆଉ ଆପଣ ପୁଣି ମତେ ମନ ପକେଇବେ ନିଶ୍ଚୟ ଚେଷ୍ଟ
ହଁ ମାନେ ମୋ ନାଇଁ ମୁଁ କହୁଥିଲି କି ମାନେ ମୋ ଭଏସ ଆପଣଙ୍କୁ ଠିକ ଶୁଭୁଛି ତ।
ଏଇ ଫାଷ୍ଟ ଶୁଭୁନଥିଲା କିନ୍ତୁ ଏବେ ବହୁତ ଭଲ ଶୁଭୁଛି।
ତାହେଲେ ଠିକ ଅଛି ମୁଁ ଆପଣଙ୍କୁ କଲ୍ କରୁଛି ସରି ମନେ ପକଉଛି।
ଆଜ୍ଞା